ହ୍ୟାଲୋ।
ହଁ ସାର୍, କିଏ କହୁଥିଲେ?
ହଁ ମୁଁ କହୁଥିନି ଆପଣ ଯେ ନେଇଥିଲେ ମୋ ପାଖରୁ ସୁଧରେ ପଇସା ଆଉ ଆପଣ ଏତେପୁଞ୍ଜା ଦେଲେନାହିଁ। ଯେହେତୁ ମର ପଇସା ଏଇଁଛୁଣା ଦରକାର ଆପଣଙ୍କ ପେମେଣ୍ଟା ଆସିଲାନି।
ଓହୋ, ସାର୍ ଆପଣ ବ୍ୟାଙ୍କରୁ କହୁଥିଲେ କି?
ନା ନା ମୁଁ ବ୍ୟାଙ୍କରୁୁ ନାହିଁ ମୁଁ ଫାଇନାନ୍ସ ଇଏରୁୁ କହୁଥିନି। ବ୍ୟାଙ୍କରୁ ତ ଆପଣ ନେଇନା। ଏଟା ଗୋଟେ ସ୍ମଲ୍ ଫାଇନାନ୍ସ ଇଏରୁ ଆପଣ ନେଇଥିଲେ ପଇସା
ହଁ ହଁ ନା ମୁଁ ବ୍ୟାଙ୍କରେ ଗୋଟେ ନେଇଥିଲି ନା ମତେ ବ୍ୟାଙ୍କରୁ ଆସିଛିବୋଧେ। ଓହୋ ଆପଣ ଏଇଠୁ ଯେ ସ୍ମଲ ଫାଇନାନ୍ସ ଆମ ଗାଁ ପାଖରେ ରହିଛି।
ଆଜ୍ଞା ଆଜ୍ଞା। ମୁଁ ଆପଣ ପଇସା ଉଠେଇଥିଲେ।
ଆପଣଙ୍କୁ କଲ ହି କରିଥାନ୍ତି। ଆମର ଏଇ ବର୍ଷ ଯୋଉ ବନ୍ୟା ହେଇଲା ଆପଣ ଦେଖିଥିଲେ? ନଦୀରୁ ପାଣି ଟା ଉଠେଇ ଆସିଥିଲା ଆମ ଚାଷ ଜମିଟା ନଦୀ ପାଖରେ ହେଇଛି ତ ପୁରା ଚାଷ ଯଉ କରୁଥିନି ସେ ବନ୍ଧାକୋବି ଆଉ ଫୁଲକୋବି ସେ ପୁରା ବାଲି ହେଇଛି। ତ ସେଥିପାଇଁ ମୁଁ ତ ଆପଣଙ୍କୁ ଲୋନ ନେ ସୁଧ ନେଇକି ମୁଁ ଚାଷ ଲଗାଏ ନା। ସେଇ ଚାଷରୁ ମୋ ଯଉ ପ୍ର ମାନେ ମୋର ଯଉଟା ପ୍ରଫିଟ ହୁଏ ସେଇ ପଇସାଟାକୁ ଆପଣଙ୍କୁ ମୁଁ ପଇସା ଦେଇଦିଏ ସୁ ଦେଇଦିଏ। ଏଇଟା ତ ପ୍ରତ୍ୟେକ ବର୍ଷ ଆପଣଙ୍କ ଯେ ହେଡ ଥାଏ ତାଙ୍କ ପାଖକୁ ପଇସା ନେଇ ଯାଇଥାଏ, ଆପଣଙ୍କ ବ୍ରାଞ୍ଚରେ କିନ୍ତୁ ଏବ ବର୍ଷ ଯୋଉ ବର୍ଷା ଯେ ଅଧିକା ହେଇକି ବନ୍ୟା ଯେ ହେଇଗଲା ତ ସେଇ ପାଇଁ ଏବର୍ଷ ମୁଁ ଦବାର ସକ୍ଷମ ହେଇପାରୁନି। ତ ସେ କହିଥାନ୍ତି କି ଆଉ ମତେ ଗୋଟେ ମାନେ ବର୍ଷ କିମ୍ବା ଗୋଟେ ଚାଷ ପାଇଁ ସମୟ ଦେଇଥିନେ ମୁଁ ଟିକେ ସୁଜି ଦିଅନ୍ତି। ଆଉ ମୁଁ ତ ଆପଣଙ୍କ ପାଖରୁ ବର୍ଷକୁ ନେଇଥାଏ। କଥା ହେଇଥାନ୍ତେ ମୁଁ ଏଇ ଆପଣଙ୍କ କଥା ହେଇଥାନ୍ତି।
ଆଜ୍ଞା ମୁଁ ଆପଣଙ୍କ କଥା ବୁଝିପାରିଛି ଯେ ଆଉ ଯେହେତୁ ଏତେ ଟାଇମ୍ ପିରିୟଡ଼ ଯାଏ ଆମକୁ ତ ପଇସା ଦେଇହେବ ନାହିଁ ଯେହେତୁ ଆମର ଗୋଟେ ଟାଇମ୍ ଲିମିଟି ଥାଏ ଯେ ଏତିକି ଦିନ୍ ଭିତେରେ ପେମେଣ୍ଟ ଟା କରିବାକୁ ପଡ଼ିବ, ଅଁ ଆପଣଙ୍କ ଟାଇମ୍ ଲିମିଟ୍ ବାହାରିଗଲାନି ତଥାପି ଆମେ ଯେହେତୁ ଆପଣଙ୍କୁ ଜାଣୁ, ସେଥିପାଇଁ ଆମେ ଆପଣଙ୍କର ଟଙ୍କାଟାକୁ ଏତେ ଲାଇଟଲି ନେଇନୁ, ଆପଣଙ୍କୁ ପଇସାଟା ଯେହେତୁ ଆମେ ଚିହ୍ନା ଜଣା ଆପଣଙ୍କ ଗାଁ ପାଖାପାଖି ଆମର ଇଏଟା ସୋରୁମ୍ ଟା ଅଛି ଆମେ କହିଲେ ଆପଣଙ୍କୁ ପ୍ରଥମେ ପଚାରିବା ଆପଣ ପଇସା ଦେଇପାରିବେ ନା ସକ୍ଷମ ନାହାଁନ୍ତି ତାପରେ ଆମେ ଏଇଛଙ୍କା ଆପଣ ବୀମା ଫିମା କିଛି କରିଥିଲେନି ଚାଷ ଆଗରୁ?
ନା ଚାଷରେ ଆମର ତ ବର୍ଷକୁ ଏନ୍ତା ନଦୀ ପାଖିଆ ଲୋକମାନେ ଆମର ଚାଷରେ ଭଲ ପ୍ରଫିଟ୍ ହୋଇଥାଏ, ତ ସେଇ ପ୍ରଫିଟ୍ ର ଆମ ପ୍ରଥମ-ପ୍ରଥମ ଚାଷ ହେଇଥାଏ, ତ ଆମ ପଇସା ସୁଜେଇ ଦେଇଥାଏ ତ କେଉଁ ବର୍ଷ ଏମିତି କି ଲସ୍ ହେଇନାହିଁ। କିନ୍ତୁ ଏଇଥର ତ ଏପରି ହେଲା କି ଦେବା ପାଇଁ ସକ୍ଷମ ନାହିଁ ଆଉ ଆପଣଙ୍କ ଲୋନ୍ କଣ ଖାଇବା ପାଇଁ ସକ୍ଷମ ହେଇପାରନି ବର୍ତ୍ତମାନ ଆଉ।
ମୁଁ ବୁଝିପାରୁିଚି ଯେ ଆପଣଙ୍କ ଲସ୍ ଟା ହେଇଚି, ଯେହେତୁ ଆଉ ଆମ ଉପରେ ହେଡ଼୍ ବ୍ରାଞ୍ଚରୁ ପ୍ରେସର୍ ଆସୁଚି ଯେ ଆପଣ ପଇସାଟା ତାଙ୍କର କ୍ଲିୟର୍ କରାନ୍ତୁ। ଯେହେତୁ ପଇସା ଆପଣ ଦେଇନାହାନ୍ତି। ଏଁ ପଇସା ଆପଣଙ୍କର ନଦେନେ ଅଫିସରେ ଆପଣଙ୍କର ସିଭିଲ୍ ସ୍କୋର୍ ଆପଣଙ୍କ ଖରାପ୍ ହବ। ଯେହେତୁ ଆମେ ଚାହୁଁନେ ଆପଣଙ୍କ ସିଭିଲ୍ ସ୍କୋରଟା ଖରାପ୍ ହବ କାହିଁକିନା ଆପଣ ମନେ ଭଲ ଲୋକ ଆପଣ ବହୁତ୍ ଥର ନେଇଚନ୍ତି ପଇସା ଆଉ ଠିକ୍ ଟାଇମ୍ ରେ ବି ପଇସାଟା ଆପଣ ରିଟର୍ଣ୍ଣ କରିଦେଇଚନ୍ତି। ଯେହେତୁ ଆପଣ ଏଥର ଦେଲେନି ଯେହେତୁ ଆପଣ ଏଥର ଦେଲେନି ଆମୁକୁ ଟିକେ ସନ୍ଦେହ ଲାଗିଲା, ସେପାଇଁ ଆମେ କଲ୍ କଲୁ। ଆଉ ଆପଣ ବି କହୁଚନ୍ତି ଆପଣଙ୍କ ପରିସ୍ଥିତି
ହଁ ସେଇଟା କହୁଥିନି, ଆଉ ଗୋଟେ ଏଇ ଆଉ ଥରେ ସେଇ ଚାଷ ରୁ ଯୋଉଁ ଲସ୍ ହେଲା ତାପରେ ମୁଁ ଆଉ ଗୋଟେ ବ୍ୟାଙ୍କ ରୁ ପଇସା ସୁଧ ନେଇକି ମୁଁ ଗୋଟେ ଆଉ ଥରେ ଚାଷ ସେଇ ଦି ମାସ ସମୟ ଭିତେରେ ତାର ଅମଳ ହେଇକି ସେଟା ଉଠିବ। ବନ୍ଧାକୋବି, ଫୁଲକୋବି ଆଉ କାକୁଡି ବିଲାତି ଚାଷ ଟା। ତ ସେଇ ଯୋଉ ମୋ ଯୋଉଁ ପ୍ରଫିଟ୍ ହବ କି ସେଟା ବିକି ସାରିଲା ପରେ ମୁଁ ଆପଣଙ୍କୁ ସାରେ ପଇସା ଟା ଦେଇଦେମି। ମତେ ସାରେ ଦୁଇରୁ ତିନି ମାସ ହେଲେ ସମୟ ଦିଅନ୍ତୁ।
ଆ ତାହେନେ ମୁଁ ମୋର ହେଡ଼ ଯିଏ ତାଙ୍କୁ ପଚାରେ ଆଉ ମୁଁ ଆପଣଙ୍କୁ ତାହେନେ ଜଣେଇମି ଆଉ, ଆଉ ଏଇଛୁଆଁ ତ ଆପଣ ହଁ। ଆଉ ଚାଷ ଟା ଯେ କଲେ ବିଲାତି ଫିଲାତି ମାର୍କେଟ୍ ଭଲ ରେଟ୍ ଅଛି। ହଁ ଆପଣଙ୍କ ପଇସା ସେଠାରୁ ପ୍ରାୟ ଏ ଲସ୍ଟାକୁ ସେଇଟା ରିକଭରି କରିଦେଇପାରେ।
ଆଚ୍ଛା, ସେଇ ପାଇଁ ତ ମୁଁ ନବାକୁ ବି ପଡିଲା ମତେ କାହିଁକି ନା ଆପଣଙ୍କ ପଇସା ମତେ ଦବାକୁ ପଡିବ କାହିଁକି ନା ମୁଁ ତ ଆପଣଙ୍କର ତ ବର୍ଷ ହେବାକୁ ବସିଲାଣି ନା। ତ ଆପଣଙ୍କ ଟା ମୁଁ ନଦେଲେ ଫେର୍ ଆର ବର୍ଷକୁ କିପରି ଫେରେ ଆପଣଙ୍କୁ ନେଇ ପାରିବି ମୁଁ। ଆପଣଙ୍କୁ ଦେଇପାରିବ। ଆଉ ବ୍ୟାଙ୍କ ରୁ ସାହାଯ୍ୟ ଲୋନ ନେଇଛି, ସେଟା ମୋର ଦୁଇ ବର୍ଷ ସମୟ ଅଛି। ତ ଆଗ ଚାଷ ବେଳକୁ ସେଟା, ମୁଁ ସେଟା ଦେଇ ପାରିମି। କିନ୍ତୁ ଆପଣଙ୍କର ତ ମୁଁ ବର୍ଷକ ପାଇଁ ନେଇଥିଲି ନା। ତ ସ ସମୟ ଥିଲେ ବି ଆପଣଙ୍କ ମୋ ସିଭିଲ୍ ସ୍କୋର ବି ଖରାପ, ଆପଣ କହୁଛନ୍ତି। ଆଉ ତାପରେ ମୋର ମୋ ଉପରେ ପ୍ରେସର ବି ବଢ଼ିବ, କାହିଁକି ନା ଘର ଖାଇତେ ନାହିଁ। ଆପଣ ପଇସା ଡ଼ବଲ ମାନେ ପୁନର୍ବାର ନେଇ ପାରନେନି, କାହିଁକିନା ମୋର ତ ଗୋଟେ ସୁଦ୍ଧା ହେଇପାରି ନାହିଁ, କାହିଁକି ନା ମୁଁ ଅଧିକାଂଶ ସମୟରେ ସେଇ ପାଇଁ ବ୍ୟାଙ୍କ ଲୋ ସୁଧ ନିଏ ନାହିଁ। ମୁଁ ଆପ କଣଙ୍କ ଛୋଟ ଛୋଟ ବ୍ରାଞ୍ଚ ବି ମୁଁ ନେଇଥାଏ। ଏଇନା ବଡ ବ୍ରାଞ୍ଚ କ ବ୍ୟାଙ୍କକୁ ଗଲେ, ସେମାନେ ଆମକୁ ବିଭିନ୍ନ ପ୍ରକାର କାଗଜ ପତ୍ର ମାଗିଥାନ୍ତି। କିନ୍ତୁ ଆପଣଙ୍କ ପାଖରୁ ଆମ ଗାଁ ପାଖକୁ, ପଞ୍ଚାୟତ ପାଖରୁ ନେଇଥିଲେ ଆମକୁ ଅଧିକା ସମୟ ଦବାକୁ ପାଡ଼ି ନଥାଏ। ଖାଲି ଜମିର କିଛି କାଗଜ ପତ୍ର ଦେଲେ, ଆଉ ପ୍ରୁଫ୍ କିଛି ଦେଖେଇଲେ, ଆପଣ ଆମକୁ ଦେଇଥାନ୍ତି। କିନ୍ତୁ ଏଥର ହେଲା ନାହିଁ, କାହିଁକି ନା ମୁଁ ଆପଣଙ୍କୁ ନେଇ ଦେଇ ପାରିନି ପଇସାଟା, ତ କୋଉ ସାହସେ ମୁଁ ଆପଣଙ୍କ ପାଖକୁ ଯିମି? ପଇସା ମାଗିବା ପାଇଁ, କାହିଁକିନା ଆପଣ ଦେଇଛନ୍ତି, ଫେରେ ମତେ ଆପଣ ପୁଣି ଥରେ କିହିବେ, ପଇସା ଗୋଟେ ସେ ପଇସା ଦେଇନ, ଆପଣ ଫେରେ ପଇସା ନବା ପାଇଁ ଆସିଛ। ସେଇଥିପାଇଁ ମୁଁ ଯାଇନଥିଲି। ତାପରେ ବି ମୁଁ ଆପଣଙ୍କ ପାଇଁ ମାସେ ଭିତରେ କଲ କରିଥାନ୍ତି, କି ସାର୍? କ୍ଷମା କରିଦନ୍ତ, ମୋ ପଇସା ଟା ହେଇପାରି ନାହିଁ। ମୁଁ ଚାଷକୁ ଦେଇଥାନ୍ତି। ଆପଣ ଯଦି କଲ୍ କରିଛନ୍ତି ତ ଧନ୍ୟବାଦ। କାହିଁକିନା ଆପଣ ମତେ କଲ୍ କରି ଜଣେଇବି ଦେଲେ କି, ଆପଣଙ୍କ ଅଫିୟ ହେଡ୍ ଅଫିସ ରୁ ଆପଣଙ୍କୁ ପ୍ରେସର ପଡ଼ିଲାନି, ତ ମୁଁ ବି ସେଇ କଥା ଆପଣଙ୍କୁ କହିଥାନ୍ତି କି, ମୁଁ ଚାଷ କରିକି ଆପଣଙ୍କୁ ଦେଇଦେମି ଦୁଇ ମାସ ଭିତରେ। ଆପଣ ସାର୍, ଟିକେ ଦୟାକରି ଆପଣଙ୍କ ବ ହେଡ୍‌ ଅଫିସରେ କଥା ହୁଅନ୍ତି କି ଆପଣ, ଦୁଇ ତିନି ମାସ ଭିତରେ ମୁଁ ଆପଣଙ୍କ ପଇସା ସୁଧେଇ ଦେବି। ତ ସେଇଥିପାଇଁ ମୁଁ କହୁଛି।
ଠିକ୍ ଅଛି, ମୁଁ ତାହେନେ ଆଜି ଯେ ହେଡ୍‌ ଅଫିସକୁୁ ମେଲ୍ କରିମି, ଯେ ସେ ଚାଷୀଙ୍କର ଯେହେତୁ ପାଳକୋଳିଆ ଜାଗା ନଦୀ ପାଖର ତାଙ୍କର ବନ୍ୟା ଯେହେତୁ ଏଇ ରିସେଣ୍ଟଲି ହେଇଥିଲା, ଆଉ ତାଙ୍କୁ ତାଙ୍କର ବହୁତ ବନ୍ୟା ଯୋଗୁଁ ତାଙ୍କ ବହୁତ ଚାଷ ଜମି ନଷ୍ଟ ହେଇଯାଇଛି। ସେ ପଇସା ଦବାରେ ଯେହେତୁ ଏଇଠଁ ଅକ୍ଷମ, ତାଙ୍କୁ ଆଉ ତିନି ମାସ ଦିଆଯାଉ, ଯେହେତୁ ସେ ପଇସାଟା ଅଲଗା କୌଣସି ଚାଷରୁ ଉଠେଇକି ଦେଇପାରିବେ। ବୁଝିଲେ?
ହଁ ସାର୍। ତ ସେଇପାଇଁ ମୁଁ ପଚାରିନି, କଣ ସାର୍ ସେ କହୁଥିଲେ?
ଆଉ ଆପଣ କଣ କଣ ଚାଷ କରିଛନ?
ମାନେ ସେ ବର୍ଷକୁ ମୁଁ ଶୀତ ଦିନିଆ ସମୟରେ ବନ୍ଧା କୋବି ଫୁଲକୋବି ଚାଷ କରିଥାଏ। ମାନେ, ସେଇଟା ମୋର ହଉଛି ପ୍ରମୁଖ ଚାଷ। ସେଇଟା କାହିଁକିନା ସେଇ ସବୁ ସମୟରେ ମୋର ପାଳ ଯୋଉ ବଡ଼ ସେ ପାଳ ଅଛି, ସେମୟରେ ମୋ ବର୍ଷକର ପଇସା ସବୁ ସେଇଠୁ ଉଠେଇଥାଏ। ଏ ବର୍ଷ ଲସ୍‌ ହବାରୁ ଏ ବର୍ଷ କାକୁଡି, ବିଲାତି ଆଉ ବାଇଗଣ ଲଗେଇବା ପାଇଁ ପଡିଛି।
ଏ ବର୍ଷ ତ ଯେ ଲସ୍ ହେଇଗଲା, ଆପଣ ଏ ବର୍ଷ ସେଗାରୁ ତ ବେଶୀ ପଇସା ଇନକମ୍ କରିପାରିନାନ୍ତି କହୁଛନ୍ତି ଯେହେତୁ। ୟା ପର ସିଜିନ୍ ଆପଣ କଣ କଣ ଲଗେଇଛନ୍ତି ସବୁ?
ସେଇଟା ଦେଖିବାକୁ ପଡିବ ୟାର୍। ଆର ବର୍ଷ ମୁଁ ଚାଷ କରିକି ଖାଲି ବନ୍ଧାକୋବି ଫୁଲକୋବି ବି ନ ଲଗେଇ ସାଥିରେ ଅଲଗା କିଛି ଚାଷ କରିବା ପାଇଁ ଯୋଉ ଚାଷ ଗୁରାରେ ପାଣି ଟିକେ ଅଧିକା ଲାଗିଥାଏ କାହିଁକି ନା ବର୍ଷା ଦିନିଆ ବି ରହୁଛି ହାଲକା ପରେ ପରେ। ବନ୍ୟା ବି ଚିନ୍ତା ରହୁଛି ତ ଗୋଟେ ବର୍ଷ ଦେଖିବା ପରେ। ଲସ୍ ଖାଇବା ପରେ ମୁଁ ଟ୍ରାଏ କରିବି କି ମୋ ଜମିରେ ଯୋଉ ମୁ ଲଗଉଥାଏ ବନ୍ଧାକୋବି ଫୁଲ ବନ୍ଧାକୋବି ଫୁଲକୋବି ପୁରା। ତାକୁ ଅଧା କରିକି ଆଉ ଗୋଟେ ଅଲଗା ଚାଷ କରମି ଯ ଟିକେ ଅଧିକାରୀ।
ନିହାତି ନିହାତି ଆପଣ କିଛି ଚେଞ୍ଜେସ୍ କରୁ ଆଉ ଆପଣ ନିହାତି ଫସଲରେ ଗୋଟେ ବୀମା କରନ୍ତୁ। ଯେହେତୁ ଆପଣଙ୍କ ଘର ଟା ନଦୀ ପାଖ ଭଳିଆ ହଠାତ୍ କହିହେବନି କେବେ ବନ୍ୟା ବା ବାତ୍ୟା ଯେହେତୁ ଆସିଯାଉଛି ଆପଣଙ୍କ ଚାଷଟା ନଷ୍ଟ ନଷ୍ଟ ହେଇଯାଉଛି ସେଥିପାଇଁ ଆପଣ ଗୋଟେ ବୀମା କରି ରଖିନେ ହଠାତ୍ ଆପଣଙ୍କ ଯଦି ଚାଷ ଜମି ନଷ୍ଟ ହୁଏ ତେବେ ଆପଣ ବୀମା ସରକାରୀ ବୀମା କ୍ଲେମ୍ କରିନେ ଆପଣଙ୍କୁ କିଛି ସହାୟତା ମିଳିପାରିବ। ଆପଣ ସେଇଟା ନିହାତି କରିବେ ଆଉ ଏବେ ଆପଣଙ୍କ କହୁଛନ୍ତି ତିନି ମାସ ପରେ ଆପଣଙ୍କ ଯଦି ଫସଲ ବାହାରିବ ଫସଲ କଣ କଣ ଲଗେଇଛନ୍ତି? ତିନି ମାସ ପରେ ଯେହେଟା ବାହାରିବ।
ବିଲାତି ବାଇଗଣ କାକୁଡି।
ଆଛା ବିଲାତି ତ ଏଇ ସମୟରେ ମାର୍କେଟ୍ ରେ ର ଭଲ ରେଟ୍ ରହିଅଛି। ବିଲାତି କାକୁଡ଼ି ବାଇଗଣ ଯେହେତୁ ଏଇଟା ଛୁଆ ମାର୍କେଟରେ ରେଟ୍ ତାମ୍ ତାହାର ଅଛି ମୋତେ ଲାଗୁଛି ପଇସାଟା ଆପଣଙ୍କ ରିକଭରି ହେଇଯାଇପାରେ। ଯଦି ଦାମ୍ ଟା ରହିଲା। ଆଉ ୟା ବ୍ୟତୀତ ଆପଣ ମାଛ ପାସ ଆପଣଙ୍କ ଯେହେତୁ ଘରଟା ନଦୀ ସେପାରେ ଆପଣଙ୍କ ତ ପୋଖରୀ ଏକା ଥିବ ମାଛ ବାଛ ଚାଷ କରନ୍ତି ନା?
ନା ନା ସେଠି ମାଛ ଚାଷ ପାଇଁ ଛୋଟ ଛୋଟ ଗଡିଆ ଅଛି। ସେତ ହେଇପାରିବ ନାହିଁ ଆଉ ଆମର ଭାଇଡ଼ା ବଡ ବଡ ଅଛନ୍ତି ତ ସେଟା ଯଦି ଆମେ ମିଶିକି କରିବା ବି ପଇସା ଉଠିବ ନାହିଁ।
ଆପଣ ଯଦି ଚାହିଁବେ ସେ ପୋଖରୀ ଟାକୁ ଛୋଟ ଛୋଟ ପୋଖରୀ ଆଜ କାଲି ଦେଖିଥିବେ ଚିଙ୍ଗଡି ଚାଷ ପାଇଁ ପ୍ରସିଦ୍ଧ ଚିଙ୍ଗିଡି ଯଦି ଆପଣ ଚାଷ କରିବେ ଏଥିରୁ ଆଜିିକାଲି ଭଲ ରୋଜଗାର ହେଇପାରୁଛି। ଆପଣ ଥରେ ଆସିକି ବୁଝାବୁଝି କରିକି ସେଠାରୁ ବି କରୁନ୍ ଚିଙ୍ଗିଡ଼ି ଚାଷରେ ବି ଭଲ ଉତ୍ପାଦନ ହୋଇପାରୁଛି।
ହଁ ସାର୍ ଆଜ୍ଞା ସାର୍ ମୁଁ ଯିମି। ଏଇ ଆପଣଙ୍କ ଅଫିସ୍ ପାଖକୁ ଯିମି ଥରେ ମୁଁ କଥା ହେଇକି ଆମ ସୁଧ କଥା ବି ହେଇଯିମି ଆଉ କଣ କଣ ଭଲ ଚାଷ କନେ ଫିର ବି ହେଇପାରିବ ସେ କଥା ବି ଆପଣଙ୍କ ପାଖରୁ ମୁଁ ବୁଝିବି କାହିଁକି ଆମେ ତ ସାର୍ ଅଧିକା ପାଠ ପଢିନାହିଁ। ଆପଣ ଜାଣିଛନ୍ତି ବର୍ତ୍ତମାନ ସମୟ ଚାଲିଛି କେନ୍ତା ଆପଣ କିଛି କଥା ଶୁଣମି କି ଆପଣ ସେ କହୁଛନ୍ତି ସେ କହିଲେ ଭଲ ବର୍ତମାନ ସମୟରେ।
ଠିକ୍ ଅଛି ଠିକ୍ ଅଛି ଆପଣ ଆଉ ଚାଷ ବିଷୟରେ ପ୍ରଥମେ ବୁଝନ୍ତୁ ହଁ ଯେ କେଉଁ ଚାଷ କନ ଅଧିକ ଲାଭ ହେବ ସେ ଅନୁସାରେ ଆପଣ ଚାଷଟା କରନ୍ତୁ ଆପଣ? ହଠାତ୍ ଉପରେ ଯଦି ଯ ସିନ ଆପଣ ଯୋ କହୁଛନ୍ତି କୋବି ବନ୍ଧାକୋବି ଲଗେଇଦେଲେ ଭଲ ଉତ୍ପାଦନ ହବ କିନ୍ତୁ ସେଇ ଟାଇମରେ ଆପଣଙ୍କ ଯେହେତୁ ବନିଆ ଆସୁଛି ସେ ଟାଇମଟା ଛାଡ଼ିଦେଇକି ଆପଣ ଚାଷ ଟା କରନ୍ତୁ। ମୋ କଥାଟା ହେଲେ ଏତିିକି ଯାଏ ଆଜ୍ଞା ହଉ ଆସନ୍ତୁ ଏଇନା କଥା ହବା ମୁଁ ରହୁଛି ସାର୍।
ଆଜ୍ଞା।